ଆଜି ନମସ୍କାର।
ନମସ୍କାର।
ଆଉ କଣ କରୁଛନ୍ତି?
ଏଇ ଟିକେ ପରିବା ପତ୍ର କାଟୁଥିଲି ରୋଷେଇ ପାଇଁ ଆଉ
ହଁ ଛୁଆ ମାନେ ସବୁ ସ୍କୁଲ ଯାଇଛନ୍ତି ଖାଇକି ଆଉ ମୁଁ ଏଇ ଘରେ ବସି ଏକା ରୋଷେଇ କରୁଛି ଆଉ ଜିନିଷ ପତ୍ର ସବୁ ରେଡି କରୁଥିଲି।
ଆଉ ଆପଣଙ୍କର ପୁଅ ସ୍କୁଲ ଖୋଲି ଯାଇଥିବେ ଆଉ ନୁଁ?
ହଁ ପୁଅ ଝିଅ ସବୁ ସ୍କୁଲ ଯାଇଛନ୍ତି।
ଆଜ୍ଞା ସକାଳୁ ଉଠିଲେ କେତେବେଳେ ଆଜି? ମର୍ଣ୍ଣିଂ ୱାର୍କ କରନ୍ତି ନା ନାହିଁ?
ମର୍ଣ୍ଣି ୱାର୍କ ଯାଏ ବେଳେ ବେଳେ ଯାଏ। ଯେବେ କାମ ନଥାଏ ଅଧିକା ଆଉ ଏମିତି ଶୀଘ୍ର ନିଦ ଭାଙ୍ଗିଯାଏ ସଖାଳୁ ଟିକେ ମର୍ଣିଙ୍ଗ ୱାର୍ ପାଇଁ ବାହାରିଯାଏ ଆଉ।
କା କା
ଆଉ ରାସ୍ତା ଆଜିକାଲି ସବୁ ଡ୍ରେନ କଲେବି ସବୁ ପାଣି ସବୁ ରାସ୍ତା ଉପରେ ସବୁ ଜମୁଚି।
ହଁ
ସେଇଟା ବି ଟିକେ ମାନେ ଆପଣ ଯିବେନା ଚାଲିକି ରାସ୍ତା ଉପରେ ଚାଲିକି ଯାଉଥିବେ
ଆଜ୍ଞା।
ଯଉଁ ଗାଡିଘୋଡା ଆସିବ ପାଣି ଛିଟିକା ବି ଉପରେ ପଡିପାରେ ସେଇଟା ବି ଟିକେ ଭୟ ଲାଗୁଛି। ଆଉ ସେମିତି ଶୁକିଲା ପାଗ ଥିଲେ କିଛି ନାଇ ଆପଣ ସବୁଆଡେ ବୁଲି ପାରିବେ ଚ ଆରାମରେ ବି ଯାଇପାରିବେ ଅଚିନ୍ତାରେ। ଆଉ ଏମିତି ବି ଟିକ କେ ଏଟା ମାନେ ଆମର ରାସ୍ତା କଡ଼ ସାଇଟ ନା ଆଉ ଆମେ ଗଲା ବେଳକୁ ବି ଗାଡିଟେ ଆସିଲାକୁ ଡର ଲାଗୁଛି। କୋଉଁଠି କଡ଼ରେ ଠିଆ ହବା କି କଣ କରିବା। ଆଉ ସେଇଥି ପାଇଁ ତଥାପି ଆମେ ସମୟ ଦେଖିକି ଯାଉଁ। କେ ବୁଲିବା ପାଇଁ ଯାବି ହେଲେ ମର୍ଣ୍ଣିଙ୍ଗ ୱାର୍କ କରିବା ପାଇଁ ଯାଉଛୁ
ହୁଁ। କୋଉ ଜାଗାକୁ ସବୁ ମାନେ ଆପଣଙ୍କର ସେ ଯୋଉ ପାଖ ଏରିଆ ରେ ରହିଛନ୍ତି ସେ ଜାଗା ସେବୁ କେମିତିଆ? ବାଳ ମାନେ ବହୁତ ଭଲ ନା କଣ?
ପାଖ ଏରିଆ ର ଆମର ସେମିତି ନଦୀ କୂଳ ଜାଗା ଆଉ ଆମର ପ୍ରାୟେ ହୁଁ ଏଇ ନଦୀରେ ସମସ୍ତେ ମାଛ ଫାଛ ବି ଜାଲ ବସେଇଥାନ୍ତି ସଖାଳେ। ଆଉ ଜାଲ ସେମାନେ ନଦୀ ଭିତରେ ପଶି ଜାଲ ଟାଣିଥାନ୍ତି ସଖାଳୁ ବି ଭୋଉତ୍ ଦେଶୀ ମାଛ ଆମର ସେମାନେ ଧରୁଚନ୍ତି ନଦୀରୁ ଆଉ ଦେଶୀ ମାଛଟାବୁ ଖାଇବା ବି ଆମ ଦେହ ପାଇଁ ଭୋଉତୁ ଉପଯୋଗୀ ଭୌତ୍ ଭଲ ଆମ
ସବୁ କଥା ଆମର ଆମିଷ ଟିକେ ଆମର ଛୋଟ ପିଲା ଟିକେ ଆମିଷ ଖାଏସେ ଆଉ ସେ ତାର କଣ କରିଚି ନା ଗେଣ୍ଡା ଖାଉଁଟିକି ଆଣି ଗୋଟେ ଜରିରେ ସେ ପୁରରେକି ରଖିଛି ଆମର ଶୁକିଲା ଗେଣ୍ଡା ମୁଁ କହିଲି କି ବାପା ଆକୁ ଙ୍କ କରିବ ନା ମାମା ଆକୁ ବା ପା କୁ ଦବ ବାପା ଖାଇବେ କଲେ ଆରେ ଶୁଖିଲା ଗେଣ୍ଡା ସବୁ ଖାଆନ୍ତି କି? କହିଲା ମୁଁ ଖେଳିବାକୁ ଆଣିଚି ଆଉ ଏଇ ସବୁ କଥା ହୋଉଚି ଆଉ ଛୋଟ ପିଲା ସେ ସବୁ କାମ ଏମତି କରୁଛି। ସିଏ ଆଉ ଜାଣିପାରୁନି କି ଗେଣ୍ଡାଟା ଆମେ ଶୁଖିଲା ଗେଣ୍ଡା ଟାକୁ ଖେଳନ୍ତି। ଆଉ ସେଟା ଖାଆନ୍ତିନି ବୋଲି।
ଓ ହୋ ପିଲା ଲୋକ ଜାଣିପାରିନି ଯେହେତୁ ଯାଇଛି ନଦୀ କୂଳକୁ
ନେଇ ଆସିଛି ନଦୀ ନାଇଁ ଆ ମୋର ଏଇ ପାଖରେ ଗୋଟେ ପୋଖରୀ ଅଛି ସେଇ ପୋଖରୀ ଏବେ ସୁଖୀଯାଇଛି ବର୍ଷା ତ ନାହିଁ ସେଇ ସାଇଡ ମାନଙ୍କରେ ସବୁ ପଢିଛି ସେ ସେଇଠି ନେଇ ଆସିଛି ଆଉ ତୋଳିକି ଆଉ।
ହଁ ହୁଁ।
ଉଁ।
ପିଲା ଲୋକ ସେ ଜାଣିଛି କଣ?
ଛୋଟୋ ପିଲା ଛୋଟ ବୁଦ୍ଧି
ନାଇଁ ସେଠି ସିଏ ବୋଧେ ଦେଖିଛି କିଏ ନେଇଛନ୍ତି। ସିଏ ଭାବିଛିୁ ମୁଁ ବି କିଛିଟା ନେଇଯିବି ଘରେ କଣ ମାଆଙ୍କୁ ଦେବି ରୋଷେଇ କରିଦବ ହୋ ହୋ।
ହଁ କିଏ ନେବେେ ଆଉ ସେଗୁଡ଼ାକ ଇ ପିଲା ନେଇ ଆସିଛି। ଖେଳିବା ପାଇଁ ଆଉ ସିଏ ତ ସେମିତି ଲୋକ ସବୁ ଥଣ୍ଡା ଥଣ୍ଡା ସେ ବିଣ୍ଡା ଫେଣ୍ଡା ସବୁ ଖାଆନ୍ତି ମୁଁ ଯାହା ଜାଣିଛି।
ବହୁତ ଭଲ ବହୁତ ଭଲ। ଆପଣଙ୍କର ଆପଣ ଯଦି ଥଣ୍ଡା ଧଇଛି ଆପଣ ଗେଣ୍ଡା ଟାକୁ ତା
ଆଜ୍ଞା।
ହୁଁ।
ଏଣ୍ଡା ଆପଣ ଖାଇବେ ଯଦି ତାକୁ ସିଝେଇ ଖାଉଥିବେ।
ନାଇଁ ନାଇଁ ତାକୁ ଆଣ କିି? ଆପଣ ତେଲ ତାକୁ ଭାଙ୍ଗି ଦେବେ ଯେମିତି ଆମର କଙ୍କଡା ଟା ଯେମିତି ଆସେ ଛଡା ଯାଏନି।
ଆଜ୍ଞା।
ତାକୁ ସେମତି ଟାଇପ ର ଛଡ ଯିବ ତା ଭିତରୁ ଯେମତି କଙ୍କଡ ର ବସଟା ବି ଆପଣ ଜାଣିଥିବେ ହଳଦି ହଳଦି ବାହାରେ ଆପଣଙ୍କର ଗେଣ୍ଡା ଟା ବି ସେମିତିମତି ହଳଦି ହଳଦି ହେଇକି ଗୋଲ ଗୋଲ ଟେ ବାହାରିବ।
ବାହାରରିବ ତା ମଙ୍ଗସଟା
ଆଜ୍ଞା ତା ମାଂସ ଟା ଆପଣ ସେଇଟାକୁ ଘିଅ ପକେଇ ଦେଇକି ଭାଜିିଦେଲି। ଘି ପାକ ଭାଜି ଦେଇ ଖାଇଦବେ ହଁ ଆଜ୍ଞା ଥରେ ବୋଉ କରିଥିଲା ବାପାଙ୍କର ଟିକେ ଦେହ ଖରାପ ନାହି ତ
ଆଜ୍ଞା ଆଜ୍ଞା।
କଣ କରିକି ଦେଇଥିଲା ମଝିରେ ଖାଇବେ ପୁରା ଦେହ ପୁରା ଗରମ କରିଦେବା ଗରମ କରିଦେଲା କଥିରୁ ଆପଣଙ୍କ ଥଣ୍ଡା କାଶ ଯେତିକି ଥଣ୍ଡା ଜାତୀୟ ଦେହରେ ଥିବ ଆମର ଅଂଶ ସବୁ ଆପଣଙ୍କର ଭଲ। ପିଲା ବୋଧେ କୋଉଠୁ ଶୁଣିଛି। ଜାଣି ଯାଇଛି ଆପଣଙ୍କୁ ସେଇଥିପାଇଁ ଆଣିକି ଦେଇଛି ଆଉ।
ସେଥିପାଇଁ ଆଣିଛିି ବ ଭାବିକି ଯାହା ଲାଗୁଛି ହେଇ
ଆଜ୍ଞା ଆଜ୍ଞା। ବହୁତ ଭଲ ଉପକାର।
ଚିଆ ଖାଆନ୍ତି।
ନାଇଁ ନାଇଁ ସେଗୁଡିକ ଆମ ଏପଟେ ଚାଲିଣିି ଆମର ସେଗୁଡାକ ଖାଆନ୍ତି। ହ
କୋଚିଆ ବି ବହୁତ ଲୋକ ଖାଆନ୍ତି। ସିଏ ତ ଗୋଟେ ମାଛ ନା
ହଁ ତା ଦେହର ବହୁତ ବ୍ଲଡଥାଏ ନା ବହୁତ
ସେ ସବୁ ଆମେ ବି ତ ଖାଉନା ସେଗୁଡାକ ଆମେ ଶୁଣିଛୁ ତାର ନାଁ।
ଓ ହୋ। ସେଗୁଡକୁ ବହୁତ ଭିଟାମିନ ଦେବା ପାଇଁ ତାର ମାଛ ଅପେକ୍ଷା ତା ଦେହରୁରେ ବହୁତ। ରକ୍ତ ଥାଏ ଶୁଣିଛୁ କି ଯୋଉ ମାନଙ୍କର ରକ୍ତ ତ ଅଭାବ ଥାଏ ସେଇ ମାଛ ଗୁଡିକ ସେମାନେ ଖାଆନ୍ତି ବୋଲି
ଶାନ୍ତି ସେ ମାନେ
ହୁଁ।
ଆଉ ଏବେ ତ ଲୋକ ଆଗରୁ ସବୁ ଖାଉଥିଲେ କେଣ୍ଡା କଚିଆ ପଇଁଛ ହଉ। ସେ ଜିନିଷ ବି ବହୁତ ମାନେ ବିରଳ ହେଇଗଲାଣି। ଆ ମିଳୁନ
ନାଇଁ ନାଇଁ ପୁରା
ଆଉ, ଆଉ ଆପଣ କଣ ପନିପରିବା କଣ ଖାଇବାକୁ ଭଲ ପାଆନ୍ତି?
ଭେଜିଟେରିଆନ ଆମର ମତେ ସବୁ ପ୍ରକାର ଫଳମୂଳ ଭଲ ଲାଗେ।
ମଞ୍ଜା
ର ସବୁ ପ୍ରକାର ଗୋଟେ ପଡିକି ଯୋଉ ମିକ୍ସଚର ତରକାରୀ ଟା ହୁଏ ନା। ସେଇଟା ଭଲ ଲାଗେ। ଆଉ ଟିକେ ସବୁ ବା ଓଉ କିମ୍ବା ଆମର ଆମ୍ବ ଆଉ ଏଇ ସବୁରେ ଟିକେ ଚାଟେଣୀ କରିକି ଖାଇବାକୁ ଖଟା। ସେଇଟା ଟିକେ କରିକି ଖାଇବାକୁ ଭଲ ଲାଗେ। ଆଉ ସବୁ ଯୋଉ ଏବେ ସବୁ ବାହାରଚି ଗୋଟେ ଚିପ୍ସ ଟା ସବୁ ପ୍ରକାର। ପନିପରିବା ପଡିକି ଛଣା ଯାଉଚି ଜାଣିଛନ୍ତି? ସେଇ ଚିପ୍ସ ଟା ଆମର ଟିକେ ଭଲ ଲାଗେ। ଏମତି କିଛି କିଛି ଟେଷ୍ଟ ଜିନିଷ ଭଲ ଲାଗେ ଆଉ।
ଓ ଆମର ତ ଏବେ ଆମ୍ବ ସିଜିନ ଚାଲି ଚି ଆମର ଏବେ ଆସୁଛି ତୋଟାପଲେଇ ଆମ୍ବ। ସେ ଆମ୍ବ ଖଟା ଚାଟେଣୀ କରିକି ଖାଇବେ ବହୁତ ବଢିଆ ଲାଗିବ।
ଆଜ୍ଞା ଆଜ୍ଞା।
ଆଉ ଏବେ ସବୁ ଯୋଉ ଆମର ଭୋଜି ଫୋଜି ହଉଚି ପ୍ରାୟ ଏଇନିକା ଆମ୍ବ ଖଟା ଚାଲିଚି।
ହଁ ହଁ।
ଆଉ ଆମ୍ବ ସିଜିନ ଟା ଏବେ ଚାଲିଚି ନା, ଆମ୍ବ ତଥାପି ସରିଗଲାଣି ଯାହା ମାର୍କେଟ ରେ ବିକ୍ରି ହଉଚି ଆଉ।
ଭାଇ ହଁ କୋଉଠି ଘରେ ଅଛନ୍ତି?
ଆଉ
ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ଘରେ ସବୁ ଭଲ ଅଛନ୍ତି।
ବାପା ବୋଉ ଭାଇ ଭଉଣୀ ସମସ୍ତେ ମିଶିକି।
ହଁ ଭାଇ ଭାଇ ମାନେ ଭାଇ ବାହାରେ ଅଛନ୍ତି ଜଣେ ଆଉ ଭଉଣୀ ଭଉଣୀ ଦୁଇ ଜଣ ମ୍ୟାରେଜ କରିଯାଇଚନ୍ତି।
ହ ହୋ ହୋ।
ଆଉ ମୁଁ ଏକା ଅଛି, ମୋର ଗୋଟେ ଭାଇ ଅଛି ଆଉ।
ଆଜ୍ଞା। ଆଉ ଆପଣଙ୍କର କଣ ସବୁ ମାନେ ଭଲ ଲାଗେ ଏମତି ପାର୍ଲର ଫାର୍ଲର ଯାଆନ୍ତି ଆଇବ୍ରୋ ସେଭେ ହେଲା କି
ହୁ ପାର୍ଲର ମୁଁ ବେଶି ସଜଆଡେ ମୋର ବେ ବେଶୀ ଧ୍ୟାନ ଦିଏନି ଯେମତି ଲୋ ଝିଅ ମାନେ ଅଛ ଦି ପାର୍ଲର ଯିବେ ମାସରେ ଥରେ ପନ୍ଦର ଦିନ ଥରେ ଫେସିଆଲ ହେବେ ସେଗୁଡିକ ମୋର ନାହିଁ, ମୁଁ ଯାହା ଖାଲି ଯାଏ ଟିକେ ହଁ ଆଇବ୍ରୋ ସେଭ କରିବାକୁ କେବେ କେମିତି ପର୍ବ ପର୍ବାଣୀ କି ଓଷାବାର ଥିଲେ ଯାଏ।
ତାପରେ ଆମେ ଏଇ ଯୋଉ ଜିନିଷ ସବୁ ଲଗଉଚନ୍ତି ଆଜିକାଲି ଯୋଉ ବାହରିଚି ଯୋଉ ସବୁ କେମିକାଲ ଜିନିଷ ସେଗୁଡା ସ
ଆଜ୍ଞା ଆଜ୍ଞା ସେଗୁଡିକ ହଁ। ସେଗୁଡିକ କେମିକାଲ ଜିନିଷ ବହୁତ, ଏମାନେ ସବୁ ଭାବୁଚନ୍ତି ଆମେ ମୁହଁରେ ମାରିଦେଲୁ, ପଇସା ଦେଇ ଆସିଲୁ ଆମ ମୁହଁ ପାଇଁ ଭଲ। କିନ୍ତୁ ସେମାନେ ଜାଣିନାହାନ୍ତି, ସେଗୁଡିକ ମୁହଁ ପାଇଁ ଆମର ବହୁତ କ୍ଷତିକାରକ। ଆମର ଓରିଜିନାଲ ଫେସ୍ ଟା ଆମର ଯେ ଏତେ ଭଲ ତାଅପେକ୍ଷା ସୁପଥ୍ କ୍ଷତିକାରକ ସବୁ ଗଡାକ ସବୁ
ବହୁତ ଖରାପ ସେ ଜିନିଷ ଆଉ ଲୋକ ବି ସବୁ ପସ ପସନ୍ଦ କରୁଚନ୍ତି ପାର୍ଲର ବେଶୀ ଯିବାକୁ ଆଉ।
ହୁଁଉଁ। ଆଜ କାଲିକା ଯୁବପିଢି ମାନେ ତ ଯାହା ଦେଖିଲେ ସେଇଆ କଲେ ଆଉ।
ଯାହା ଦେଖିଲେ ସେମାନେ ସେ
ଯାହା ଦେଖିଲେ ସେଇଆ କଲେ। ଭଲ ହେଇଥାଉ ୟା ଖରାପ ହେଇଥାଉ ଯାହା ଦେଖିନେ ଯାହା ଶିଖିବେ ସେଇ ହିଁ କରିବେ।
କରୁଛନ୍ତି ଆଉ ସେଟା ଆମ ପାଇଁ କେତେ ଭଲ କେତେ ଖରାପ ସେଟା ସେ ଜାଣି ପାରୁନାହାନ୍ତି।
ଆ
ଆଉ ସେମାନଙ୍କର ପସନ୍ଦ କୁ ନେଇ ସେମାନେ ଚାଲିଛନ୍ତି ଆଉ।
ହଉ ହଉ ଆପଣ ରୋଷେଇ କରୁଛନ୍ତି କରନ୍ତୁ। ମୁଁ ଟିକେ ଯାଏ ମା କଣ କରୁଚନ୍ତି ଦେଖେ ଆପଣଙ୍କୁ ପରେ କେବେ କଥା ହବା।
ଆଜ୍ଞା।
ରଖୁଛିୁ ନମସ୍କାର। ଆ ନା